ହ୍ୟାଲୋ ହଁ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏ ବସି ଟିକେ ଆ ଏଇ ପୁଅଡ଼ା ପାଖରେ ବସି ହଁ ବର୍ଷା ତ ଏ ପାଞ୍ଚ ଦିନ ହେଲାଣି ପରା ଲାଗି ରହିଛି। ଆଉ ଆଜି ତ ଜୋର ହେଇଛି ଆଉ ବି।
ଟିକେ କମିଥିଲା ପୁଣି ଏବେ ଏ ବର୍ଷ ପୁଣି ଆରମ୍ଭ ହେଲାଣି।
ଲାଇନ ଦିନ ଭର କଟୁ ନଥିଲା ଏବେ ସନ୍ଧ୍ୟାବେଳେ ଦୁଇଥର ଖଣ୍ଡେ କଟିଲାଣି। ଆଉ କାଲି ତା ମେସେଜ କଣ ଆସିଛି କାଲି ବି ଆହୁରି ଜୋରରେ ହବ ବର୍ଷା ଆଉ ମା ତ ଘରୁ ବାହାରିବାର ନାହି ଘର କଥା ହେଲେ ଆଉ ଖାଲି। ବାଲ୍ କୁନିକୁ ଗଲେ, ଖାଲି ବେଙ୍ଗ କେଁ କଟର କେଁ କଟର ଖାଲି ବୋବଉଛନ୍ତି ଯେ ଏ ବେଙ୍ଗ ଡାକିଲା ମାନେ ତ କହନ୍ତି, ଆହୁରି ବେଶୀ ବର୍ଷା ହୁଏ।
ଅ ହ।
ହୁଏନିକି।
ଆଉ, କଣ ଖିଆ ପିଆ ହେଇ ସରିଲାଣି ନା ହେଇନାହିଁ?
ନା, ସନ୍ଧ୍ୟାଳେ କିଛି ଖିଆ ହେଇନି। ଭଲ ଲାଗିଲାନି ତ, ମୁଁ ଆଉ କିଛି ଖାଇଲିନି। ଏ ତ ରାତିରେ ଖାଇବି ଆଉ।
ଅ ହଁ, ରୁଷେଇ କଣ?
ରୋଷେଇ ଭେଣ୍ଡି ଆଳୁ ଭଜା ଆଉ ରୁଟି। ଏତ ମସଲା ମସ୍ କାଲି ଟିକେ ଖିଆ ହେଇଥିଲା ତ, ସାଧା ସାଧା ଟିକେ ପ୍ଲେନ୍ ଖାଇବା ଖାଇ ବୋଲିପାଇଁ। ମସଲା ମସଲି କିଛି କଲିନି।
ଅ ହଁ।
ଆଉ ଆପଣଙ୍କର ରୋଷେଇ ସରିଲାଣି?
ହଁ, ରୋଷେଇ ସରିଲାଣି।
କଣ ରାନ୍ଧିଛନ୍ତି ଆଜି?
କଣ ବର୍ଷା ତ ହଉଛି, ଯୋଉ ଗରମ ଯେତିକି ହଉଥିଲା ପଖାଳ ପୁରା ଚାଲିଥିଲା। କଣ୍ଟିନ୍ୟୁସଲି, ଏବେ ବର୍ଷା ପାଇଁ ରୁ ଟି ହେଇଛି, ଆଉ ସୟାନ୍ ସୋୟାବଡ଼ି ତରକାରୀ ଆଉ।
ଆଁ, ଭଲ କଥା। ମୋତେ ଭାରି ସୋୟାବଡ଼ି ଭାରି ଭଲ ଲାଗେ।
ହଁ, ହଁ ଆଜି ଶନିବାର, ନନଭେଜ୍ ତ କେହି ଖାଇବେନି ଆମ ଘରେ।
ହଁ ହଁ ଆମ ଘରେ ବି କେହି ଖାଆନ୍ତିନି ହନୁମାନ ପୂଜା କରନ୍ତି ତ। ଆଉ ସେଇଥିପାଇଁ କେହି ଖାଆନ୍ତିନି।
ଅଁ ହଁ ଘରଟା ଦିଦି କୋଉଠି?
ଆମର କଟକ୍।
କଟକ୍ ନା?
ବାଙ୍କି-ବାଙ୍କି ହଁ, କଟକ୍ ବାଙ୍କ୍ ହଁ-ହଁ-ହଁ। ଚର୍ଚି ଆସନ୍ତୁ କେତେବେଳେ ମା ଚର୍ଚିକାଙ୍କ ଦର୍ଶନ କରିବେ। ଦେଖିଛନ୍ତି କେବେ ଚର୍ଚିକା? ଦର୍ଶନ କରିଛନ୍ତି, ମୁଁ କହିଲି ଚର୍ଚିାକା ମାଙ୍କୁ କେବେ ଦର୍ଶନ କରିଚନ୍ତି?
ନା-ନା ମୁଁ ଦର୍ଶନ କରିନାଇଁ କାଇଁକି, ତାଙ୍କ ନାଁ ବି ଶୁଣିଆ କଟକ- କଟକ ବାଙ୍କି ଶୁଣିଚି। କିନ୍ତୁ
ହଁ, ନା ବାକି ଆପଣ ଚର୍ଚ୍ଚିକା ଠାକୁରାଣୀଙ୍କ ନାଁ ଶୁଣିନାହାଁନ୍ତି?
ନାଇଁ ସେଟା କଣ ଦିଦି କହୁନାହାଁନ୍ତି।
ମାଙ୍କ ମନ୍ଦିର ମା ଚର୍ଚ୍ଚିକାଙ୍କୁ ମନ୍ଦିର। ଅଁ ରଥ ଗଢ଼ିବା ଆଗରୁ ମାଁ ଚର୍ଚ୍ଚିକାଙ୍କର ଧଣ୍ଡା ନ ଆସିଲେ, ରଥ ଗଡ଼ିବନି ପୁରୀରେ।
ଓ ହଁ।
ଆପଣ ଜାଣନାହାଁନ୍ତି, ଅବଶ୍ୟ ଏଠୁ ଯାଏନି ସେଠି ପୁରୀରେ ବି ମାଁ ଚର୍ ଚିକାଙ୍କ ମନ୍ଦିର ଅଛି। ସେଇଠୁ ଆସିଲେ ଆଜ୍ଞା ମାଳ ଆସିଲେ ଯାଇଙ୍କି ରଥ ଗଡେ।
ଉ ହୁଁ।
ଆଉ ପୁରା ପ୍ରଖ୍ୟାତ ଠାକୁରାଣୀ, ଯୋଉ ଡାକିଲେ ଉ କଲା ପରିକା ପୁରା।
ଓହୋ।
ବାଙ୍କିର ଉଁ ଆଉ, ଆପଣ ଦେଖିବେ, ଆପଣ ଚାହିଁଲେ ମାନେ ଯଦି ଜାଣିନାହାଁନ୍ତି ଆପଣ ସର୍ଚ୍ଚ କରିକି ଦେଖିପାରିବେ, ବାଙ୍କ୍ ଆ ମାନେ ଚର୍ଚ୍ଚିକା ମାଁ ତାଙ୍କର କଣ ସବୁ ଲୀଳା। ସବୁ ଜାଣିପାରିବେ। ଆସନ୍ତୁ ଗୋଟେ ଥର ଦର୍ଶନ କରନ୍ତୁ ବହୁତ୍ ସୁନ୍ଦର୍ ମନ୍ଦିର।
ଓହୋ! ନା ମୁଁ କବେ ଶୁଣୁନଥିଲି। ତମ ପାଖରୁ ଫାଷ୍ଟ ଟାଇମ୍ ପାଇଁ ଶୁଣିଲି।
ହେଲେ ପ୍ରସିଦ୍ଧ ହେଲା, ଚର୍ଚ୍ଚିକା ମନ୍ଦିର।
ଅହ।
ଆଉ ଅଂସୁପା ଶୁଣିଥିବେ ହ୍ରଦ
ହୁଁ ହୁଁ ହୁଁ।
ପା ହ୍ରଦ ଆଉ ଏବେ ତ ବହୁତ୍ ଜିନିଷ ହେଇଗଲାଣି ହେଠି। ଆମର ଯେମିତି ଆମର ଜଟଣୀର ୱାଣ୍ଡ୍ରେଲ୍ଲା ଗୋଟେ ୱାଟର ପାର୍କ ହେଇଛି। ଆଉ ଏଠି ଗୋଟେ ବି ସେମତି ବଡ଼ ୱାଟର ପାର୍କ ଯାହା ଭିତରେ ମାନେ ଆ ଯେମତି ସବୁ ଅଛି ପାଣି ଭିତରେ ଏମିତି ଖେଳିବା ପାଇଁ ବହୁତ ପ୍ରକାର ଆଉ ପାଣି ପଡୁଥିବ ମ୍ୟୁଜିକ୍ ଚାଲିଥିବ ସେମିତି ଯୋଉ ଅଛି ସବୁ ଅଛି ସେମତି। ତା ସହିତ ଆମର ହଣ୍ଟେଡ଼୍ ହାଉସ୍ ମାନେ ଅଛି ଯୋଉ ଭିତରେ ମାନେ ଭୂତ ପରିକା ହେଇଥିବ ଲାଇଟ୍ ଫାଇଟ୍ ଇଏରେ ଲେ ମାନେ ଲାଗିବ ଯେ ହଁ ଆ ଭିତରେ ଆ ମାନେ ଡର ଲାଗିବ ଟିକେ ହଁ ଭୂତ ଅଛି ସେମତି ଆ ଶବ୍ଦ ବି ଶୁଭିବ। ଏସବୁ ଉମ୍ ଅଛି। ଆଉ ଆମର ଯେତିକ ଭଙ୍ଗାରୁଜା ପ୍ଲାଷ୍ଟିକ୍ ଯୋଉ ପ୍ଲାଷ୍ଟିକ୍ କୁଲା ଦେଖିଥିବେ ପ୍ଲାଷ୍ଟିକ୍ ଚେୟାର୍, ପ୍ଲାଷ୍ଟିକ୍ ଟେବୁଲ୍ ଏସବୁୁରେ ଏତେ ସୁନ୍ଦର ସୁନ୍ଦର ତିଆରି ହେଇଛନ୍ତି ବଡ଼ ବଡ଼ ମାଛ, ହାତୀ, ମୟୂର ଆପଣ ମାନେ ସାନ୍ ହଟ୍ ହଟାତ୍ ଦେଖିକି ଜାଣିପାରିବେନି ଯେ ସେଇଟା ମାନେ ଏଗୁଡ଼ା ସବୁ ମଇଳା ଡଷ୍ଟବିନ୍ ଭଙ୍ଗାରୁଜା ଜିନିଷରେ ତିଆରି ହୋଇଛି।
ଓହୋ ଯାହା ହଉ ମାନେ ଏଇ ଯୋଉ ଭଙ୍ଗ ଙ୍ଗାରୁଜା ଜିନିଷକୁ ମାନେ ବି ଏମିତି ୱେଷ୍ଟ ନୁହେଁ ସିଏ ବି ଯାହା ହଉ କିଛି କାମରେ ଲଗ
ହଁ ହଁ ହଁ ଆ ସେଇଟା ଗୋଟେ ଆମର ଅଛି ଅଁ ଗୋଟେ କଣ ଗୋଟେ ଡ୍ୟାମ୍ ପରିକା ଛୋଟ ଡ୍ୟାମ୍ ଟେ ଅଛି ସେ ଡ୍ୟାମ୍ କୂଳରେ-କୂଳରେ ସେସବୁ କରିଛନ୍ତି। ଆପଣ ମାନେ ଦେଖିଲେ ମାନେ ଫାଷ୍ଟ ତ ଜାଣିପାରିବେନି। ତାକ୍ କିଛି ସମୟ ଦେଖିବା ଜିନିଷ ଟା କଣ ସେଇଠୁ ଜାଣିପାରିବେ। ଚେୟାର୍ ର ଗୋଡ଼ ଷ୍ଟୁଲ୍ ଗୋଟେ ଏଠି ଯୋଉ ଆମର ବଡ଼ ବଡ଼ ଡବା ଗୁଡ଼ା ଥାଏ ତାର ଯୋଉ ଖୋଳ ଢାଙ୍କୁଣୀ ଯୋଉ ଗୁଡ଼ା କହନ୍ତି ସେଗୁଡ଼ା ସେଗୁଡା଼କରେ ଏତେ ସୁନ୍ଦର ମାଛ, ମୟୂର, ହାତୀ ସବୁ
ହଁ ସବୁ ତା ହେନେ ତିଆରି ହେଇଥାଏ ନା ସେଠି
ହଁ ହଁ ବହୁତ ସୁନ୍ଦର ମୁଁ ସେଗୁଡ଼ାକ ମାନେ ଭିଡ଼ିଓ ଗୁଡ଼ାକରେ ଦେଖି ଦେଖିଥିଲି ସମସ୍ତେ ଏମିତି କରନ୍ତି ଇନଷ୍ଟାଗ୍ରାମ ୟୁଟୁ ୟୁଟୁଭ ରେ ଯେମିତି ଏମିତି ତାର ସବୁ ଅଛି କିନ୍ତୁ ମୁଁ ଏବେ ଯାଇ ଥିଲି ଏଇ ଜୁନ୍ ମାସରେ ଯାଇଥିଲି ସେଇଟା ସତରେ ଦେଖିକି ଆସିଲି ସତରେ ଅଛି କି ନାଇଁ। ଆହୁରି ବି ମାନେ କାମ ଚାଲିଚି ସରିନି ପ୍ରଜାପତି ହେଇଚି ବି ଆହୁରି ବିଭିନ୍ନ ପ୍ରକାର ସବୁ ଚାଲିଚି ଏ ଭିତରେ ବି କରି କରୁଛନ୍ତି। ଛନ୍ତି ଆହୁରି କାମ। ତା କୂଳେ କୂଳେ ଆଉ ବହୁତ ମାନେ ଏଇଟା କଣ କହିଲେ ଏ ଯୋଉ ସବୁଜ ଉ ପରି ଆମର ତ ଜାଣିଥିବେ ମୁ ଜାଣିନି। ଛନ୍ତି ଶୁଣିଥିବେ ଯେ ପନିପରିବା ସବୁ ଏଇପଟୁ ଯାଏ। ମାନେ ସବୁଆଡ଼କୁ ଆମର ପୁରା ଏପଟେ ପୁରା ତାଜା ପନିପରିବା ମାନେ ଆପଣ ଅଁ ଆସୁଥିବେ କି ରାସ୍ତା ସାଇଡ଼ରେ ସବୁ ବସିଥିବେ ମାନେ କଣ ସାଙ୍ଗେ ସାଙ୍ଗେ ସେଇଠି ସାଇଡ଼ରୁୁ ବାଡ଼ିରୁ ତୋଳିବେ ଆପଣଙ୍କୁ ବିକିବେ। ତାଜା ପନିପରିବା ଆଉ ଏବେ ଏବେ ଆଗରୁ ପୁରା ହଁ ବିକ୍ରି କରୁଥିଲେ ଏବେ କଣ କରୁଛନ୍ତି ନା ଲୋକ ଅଧିକା ଦାମ୍ ଲୋକ୍ ଲୋକ ଯୋଉଠି ପାଇବେ ସେଇଠି ବି ଦେବେ। ଏବେ କଣ କରୁଛନ୍ତି ନା ବଡ଼ ବଡ଼ ବେପାରୀମାନଙ୍କୁ ଦେଇ ଦେଉଛନ୍ତି କିନ୍ତୁ ଯଦି ଆପଣ ତୋଳିଲା ବେଳେ ପହଞ୍ଚିଯିବେ ତାହେଲେ ସେମାନେ ଆପଣଙ୍କୁ ଦେବେ ନହେଲେ ନାଇଁ ସେମାନେ କଣ କରୁଛନ୍ତି ବେ ବେପାରୀମାନେ ଆସିକି ଆଗରୁ ଠିକ୍ କରି ନେଇଯାଉଛନ୍ତି। ଆଉ ମୁଁ ମାନେ ମୁଁ ଆ ଘର ତ ହଁ ହଁ ହଁ ତମ ଘର ତ ଭୁବନେଶ୍ୱର ଏ ଭୁବନେଶ୍ୱରରୁ ବାଙ୍କି ଯେତେବେଳେ ଆସିବେ ସେତେବେଳେ ଖାଲି ଆପଣ ଆପଣଙ୍କୁ ଦେଖିବାକୁ ମିଳିବ ଚାରିଆଡ଼େ ସବୁଜପୂର୍ଣ୍ଣ। ମାନେ ଦୁଇ ସାଇଡ଼ରେ ଗଛ। ପୁରା ବାଙ୍କି ପହଞ୍ଚିଲା ପର୍ଯ୍ୟନ୍ତ।
ଅ ହଁ। ଯା ହଉ ହଁ ସବୁଜ ପରିବା
ଆଉ ଆସନ୍ତୁ। ଆପଣଙ୍କ ଘରଟା କୋଉଠି?
ଆମ ଘର ବା ବାଲେଶ୍ଵର।
ଓହୋ ହୋ ହ ବାଲେଶ୍ୱର। ଆଉ ତାହେଲେ ତ ମୁଢ଼ି ପ୍ରିୟ ଜିନିଷ ଆଉ। ପ୍ରିୟ ଜିନିଷ ମୁଢ଼ି। ଆଜି ମୁଢ଼ି ଖାଇଚନ୍ତି ନା ନାଇଁ?
ନା। ଆଜି ସନ୍ଧ୍ୟା ଦେଖିବା, ସୋୟାବଡି ତରକାରୀ ହେଇଛି। ଭାବୁଛି ଖାଇବି।
ସେଇଥିରେ ମୁଢ଼ି ଟିକେ ହଁ ହଁ ହଁ ସେଇ ତ ମସଲା ତର ମସଲା ତରକାରୀରେ ଟିକେ ଭଲ ଲାଗେ ଆଉ। ହଁ।
ଶୁଖିଲା ରୁଟି ଏକଚୁଆଲି ଖାଇବା ପାଇଁ ଭଲ ଯେ, ମୁଁ ସେଇ ଦିପଟ ଖାଇବି ନ ହେଲେ ମୁଢ଼ି ଟିକେ ଖାଇଦେବି ଆଉ। ଆମର ତ ମୁଢ଼ି ତ ଜୀବନ।
ରେ ଖାଇଛନ୍ତି ସବୁ ଆଳୁଚପ ଆଉ ମୁଢ଼ି ଖାଇଛନ୍ତି? ମୁଁ କିନ୍ତୁ ଖାଏନି। ମୋତେ ଟିକେ ଭଲ ଲାଗୁନଥିଲା ପେଟ ଟା ଠିକ୍ ଲାଗୁନଥିଲା, ତ ମୁଁ ସେଥିପାଇଁ କିଛି ଖାଇଲିନି। ନାଇଁ ମୁଁ ଏକାଥରେ ଠିକ୍ ଠାକ୍ ମାନେ ଟିକେ ସମୟ ନ ଖାଇଲେ କାଲି ଟିକେ ତେଲ ମସଲା ଅଧିକା ହେଇଯାଇଥିଲା ତ, ସେଥିପାଇଁ ପେଟ ଠିକ୍ ଲାଗୁନଥିଲା। ଆଉ ଘରେ ସମସ୍ତେ କଣ କରୁଛନ୍ତି? ହାଲୋ।
ମୁଁ କହିଲି ଆମର ତ ଦିଦି ଜାଣିଥିବେ ବାଲେଶ୍ଵରରେ ମୁଢ଼ି ତ ପୁରା ଫେମସ ଆଉ।
ହଉ ହଉ। ମୁଁ ଟିକେ ପରେ ଫୋନ୍ କରୁଛି?
ହଉ ହଉ ଠିକ୍ ଅଛି। ଆଉ କେବେ କଥା ହବା ଆଉ। ହଉ ଠିକ୍ ଅଛି।